ହ
ହାଲୋ।
ହାଲୋ।
ହାଲୋ ହଁ ଆଜ୍ଞା ନମସ୍କାର।
ନମସ୍କାର।
କେମିତି ଅଛନ୍ତି?
କଣ କରୁଥିଲେ?
ହଁ ମୁଁ ଏଇଠି ଟିକେ ବସିଥିଲି ଆଉ ହଁ।
ଆପଣ କେମିତି ଅଛନ୍ତି?
ଚନ୍ତି ବସିଚନ୍ତି।
ହଁ ବସିଛି ମୁଁ ବି ବର୍ଷା ହଉଛି ତ।
ହଁ ହଁ ଆମ ଆଡେ ଠିକ୍ ସେମିତି ବର୍ଷା ହଉଚି ତ ବସିଚି ଆଉ।
ହଁ ଆମର ବର୍ତ୍ତମାନ ବର୍ଷା ଛାଡି ଯାଇଥିଲା ପୁଣି ବର୍ଷା ଷ୍ଟାର୍ଟ ହେଲା।
ହଁ ବର୍ଷା ବର୍ଷା ତ ଛାଡି ଯାଇଥିଲା ଟିକେ ମତେ ଲାଗୁଛି ପାଞ୍ଚ ଦଶ ମିନିଟ୍ ପାଇଁ ଆମ ଆଡ଼େ ଛାଡିଲା। ପୁଣି ଥରେ ଆଉଥରେ ହେଲାଣି ବର୍ଷା।
ହଁ।
ହୁଁ। ଆଉ ମୁଁ ଗତକାଲି ସମ୍ବାଦ ପତ୍ର ପଢୁଥିଲି ସେଇଠି ଗୋଟେ ଆସୁଥିଲା କି ଆଜି କାଲିର ଯୁବ ପିଢି ମାନେ ବହୁତ ଅଧିକ ସୋସିଆ ମିଡିଆ ବ୍ୟବହାର କରୁଛନ୍ତି ଯାହା ଫଳରେ ସେମାନ ନିଜ ବନ ମଧ୍ୟ ଦେଇ ଦଉଛନ୍ତି। ଏଇଟା ଆପଣ କଣ କହିବେ ଆପଣଙ୍କର ମତାମ ଆ ଦେବେ
ନା ନା ସୋସିଆଲ ମିଡ଼ିଆ ମାନେ ସେ ଆମ ପାଇଁ ତ ମୁଁ କହିବା କଥା ଦେଖିବାକୁ ଗଲେ ଆମର ଓ ଯେ ଫୋନ ଓପୋକ କେ
ହଁ।
ହଁ ସୋସିଆଲ ମିଡିଆ ଦେଖନ୍ତୁ। ସୋସିଆଲ ମିଡ଼ିଆ ଆମର ଭଲ ପାଇଁ କରା ହେଇଥିଲା।
ହଁ ତ ସେଇଟାକୁ କିଛି ଜଣ ମାନେ ଅପବ୍ୟବହାର କରିକି ଆଜିକାଲି ଇଏ କରୁଛନ୍ତି, ଆଉ ଯୋଉଟା ଯୋଉ କହୁଛନ୍ତି ଆମର
ପରିଚାଳିତ ଗେମ୍ କିଏ ଅପଚାରିତ ଗେମ୍ ଯାକ ଯୋଉ ଖେଳୁଚନ୍ତି ସେଥି ଯୋଗୁ ଅଧିକ ଅଧିକ ଯୁବପିଢି ଆତ୍ମହତ୍ୟା
ବହୁତ ଲୋକଙ୍କର ସେମିତି ହେଇଥିଲା ମାନେ ସାଧାରଣତ ପିଲା ଯୋଉମାନେ କି ଅଠର ବର୍ଷରୁ କମ ସେମାନଙ୍କର ନାବାଳକ ସେମାନେ ହିଁ ବେଶୀ ଏଇଥିରେ ମାନେ ତାଙ୍କର ଥିଲା।
ହଁ ସେଇଆ ତ।
ଆଉ କଁ ଦେଖିବାକୁ ଗଲେ ତ ଆମ ପାଇଁ ସେଇଟା ସବୁ କିଛି ମାନେ ଭଲ ବି ଥାଏ ଖରାପ ବି ଥାଏ ତ କେତେ ଜଣ ଭଲ ଇଏ କରିଲା ବେଳକୁ ଆଉ କେତେ ଜଣ ଖରାପ କୁ ଇଏ କରୁଚୁତି ଆଉ।
ହଁ ଆମ ପାଇଁ ଯେହେତୁ ଗୋଟେ ଜିନିଷ
ଗମେଣ୍ଟ। ବେନ୍ ବି କରିଦେଇଛି ସେଇ ସବୁ।
ଆପ ଗୁଡାକ ବ୍ୟାନ୍ ହେଇଯାଇଚି ଏବେ କିନ୍ତୁ ଦେଖିଥିବେ ଅ ଏ ଗୋଟେ ଜିନିଷର ଭଲରେ ବ୍ୟବହାର ହବ ମଧ୍ୟ ଅଛି ଆମ ନିଭର ଆମେ ସେଇଟାକୁ କେମିତି ବ୍ୟବହାର କରିବା।
କେମିତି କରିବା ଆଜ୍ଞା।
ହଁ ଏବେ ଦେ ବୈଦ୍ୟୁତିକଜାନ ଆମେ ଗାଡି କୁ ଆମେ ଚାର୍ଜ କରି ଦୋଉଚେ।
ଆଜ୍ଞା।
ହେଲେ ଆପଣଙ୍କ ଯାନ ଅଛି।
ଅ ନା ନା ଆମର ସବୁ ଯାକ ଏହି ସେଇ ତେଲ ଜାତୀୟ ଜାନ ଅଛି।
ଓହୋ, ସବୁ ପେଟ୍ରୋଲ ଜାତୀୟ ଥିବ, ମୁଁ ବି ଏମିତି ପେଟ୍ରୋଲ ଜାତ ଅଛି କିନ୍ତୁ ମୁଁ ଗୋଟେ ଭାବ ଭାବୁଛି ଯେତେବେଳେ ସ୍ଵାବଲମ୍ବୀ ହେଇଯିବି ମୁଁ ବି ଗୋଟେ ବୈଦ୍ୟୁତିକ ଯାନ ଆଣିବି କାହିଁକି ନା ବୈଦ୍ୟୁତିକ ଯାନ ରେ ସରକାର ବହୁତ ଭଲ ସବସିଡି ବି ଦଉଛନ୍ତି ଯଉମାନେ ସରକାରୀ କର୍ମଚାରୀ।
ଆଜ୍ଞା, ଆଜ୍ଞା।
ହଁ।
ସେଇଆ ତ ସେଇଆ। ନା ନା ତାପରେ ଆମ ଅଞ୍ଚଳରେ ଏଇ ବୈଦ୍ୟୁତିକ ଯାନର ମାନେ ଏତେ କିଛି ଇଏ ନାହିଁ। କାରଣ ଆମର ପାହାଡ଼ିଆ ଅଞ୍ଚଳ ହେଇଯିବା ଯୋଗୁ
ହଁ।
ଏଇ ଯାଗା ମାନେ ଯୁଆଡେ ଗଲେ ବି ମାନେ ଘାଟି ପଡିଯାଏ ଇଏ ପଡିଯାଏ। ତ ସେଇଟା ଯୋଉଟା ଆମର ରେଞ୍ଜ ଦୁଇଶ କି ତିନିଶ କିଲୋମିଟର ଥିବ ହାର୍ଡ଼ଲି ସେଇଟା କମିକି ଦେଢ଼ଶହ ଶହେ ଅଶୀ ଏମିତି ହେଇଯାଉଚି ଆଉ।
ହଁ ସେଇଟା ବି ଠିକ କଥା କହିଲେ। କେବଳ ଆମେ ଯୋଉଟା ମାନେ ପାଖ ଜାଗା ବଜାର ଫଜାର ହଉ ମାନେ ବୁଲିବା ପାଇଁ ବୋଲେ ସେଇଟା ଠିକ୍ ଅଛି ହଁ।
ଠିକ୍ ଅଛି।
ହଁ କିନ୍ତୁ ଏଇ ଗୋଟେ ପଦକ୍ଷେପ ଗୋଟେ ଭଲ ଲାଗେ ଆମର ସିନା ପାହାଡ଼ କି କଣ ଏ ଜାଗା ଯୋଉମାନଙ୍କର ପୁରା ସମତଳ ଅଞ୍ଚଳ ସେମାନଙ୍କ ପାଇଁ ତ ପେଟ୍ରୋଲ ବଞ୍ଚିବା ପାଇଁ ଗୋଟେ ବିକଳ୍ପ ଏଇଟା।
ଆଜ୍ଞା ଆଜ୍ଞା।
ହଁ।
ସେଇ ଆଞା।
ହଁ। ହଉ ଏଇଟା ତ ଗୋଟେ ବହୁତ ଭଲ କଥା ହଁ।
ଆପଣଙ୍କ ଘରେ ସବୁ କଣ କରୁଛନ୍ତି?
ହଁ ଅଛନ୍ତି ସମସ୍ତେ ସେଠି ବର୍ଷା ତ ହଉଛି ସମସ୍ତେ ଘରେ ଅଛନ୍ତି ଆଉ। ଏବେ ଖାଲି ଏମିତି ବର୍ଷା ପାଖରେ ଭଲ ମନ୍ଦ ଖାଇକି ଶୋଇବା ପାଇଁ ମନ ସମସ୍ତଙ୍କର।
ଆଛା। ଆଉ ସବୁ କଣ କ ମାନେ ଘରେ ସବୁ କଣ କରୁଛନ୍ତି?
ଘରେ ଅଛନ୍ତି ଏଠି ବାବା ମାମା ଅଛନ୍ତି ଘରେ। ମୋର ସାନ ଭାଇ ଆସିଥିଲା ସେ କିନ୍ତୁ ପଳେଇଲା ଆଜି, ଆଉ ମୁଁ ଅଛି ଘରେ ମୁଁ
ଆଉ ସବୁ ଭଲ ଅଛନ୍ତି?
ହଁ ହଁ ସମସ୍ତେ ବହୁତ ବଢିଆ ଅଛନ୍ତି। ଆପଣ କୁଆଡେ ପାଠାଗାରା ଅଛି?
ହଁ ଆମର ଆମର ଏଇଟା ଆମ ଜିଲ୍ଲାର ମୁଖ୍ୟ ଅ ଅ ଅନ୍ତି ହେଇ ଯିବାକୁ ଏ ଯୋଉ ଦି ଠିକ୍ ହେଡ କ୍ୱାର୍ଟର ଯୋଉଟା କହୁଛନ୍ତି ତ ଆମର ଏଇଠି ଇ ଲାଇବ୍ରେରୀ ବି ଅଛି ମାନେ ଇଏ ଅଛି। ସେଠି ପଢ଼େଇବା ପାଇଁ ବି ବହୁତ ବ୍ୟବସ୍ଥା ଅଛି। ହୁଁ। ନା ନା ଏମିତି ଦରକାର ଥିଲେ, ଇଏ ଥିଲେ ଆଉ।
ମୁଁ କିନ୍ତୁ ପ୍ରତିଦିନ ଯାଏ ଆମର ବାହାଘର ଆମର ଗୋଟେ ଅଛି ଏଇଠି। ଆମର ଏ ବିଡ୍ ଷ୍ଟଡି ବ୍ରେରୀ ଗୋଟେ କାରଣ ଘରେ ଏମତି ପଢ଼ାପଢ଼ି କରିବାକୁ ବେଳେ ବେଳେ ମନ ନ ଲାଗିଲେ ମଧ୍ୟ ଗୋଟେ ଜାଗାକୁ ଗଲେ ସେଇଠି ତମେ କିଛି ପଢିକି ଆସିବ। ସେଥିପାଇଁ ସେଠି ଭଲ ଲାଗେ ସେଇଠି ଆମର ଭିନ୍ନ କ ପ୍ରତିଯୋଗିତା ପରୀକ୍ଷା ପକ ତା ସହିତ ଅନ୍ୟାନ୍ୟ ଗଳ୍ପ, ଗୀତ କି ଉପନ୍ୟାସ ମଧ୍ୟ ଅଛି। ଯୋଉଟା କି ସବୁ ପ୍ରକାରର ବିଭିନ୍ନ ପ୍ରକାର ଲୋକ ଆସିବାର ସୁବିଧା ନେଇପାରନ୍ତି।
ତାଙ୍କର ଦେଲ ନା? ଆଜ୍ଞା।
ହଁ।
ସେ ତ ଇଏ
କଣ କହିଲି?
ଆଉ ନା ନାହିଁ ମାନେ ପଢିବା ପାଇଁ ମତେ ଯେତିକି ଆମର ପାଠ ପାଠ ପୁସ୍ତକ ଯେତିକି ଇଏ ନା ସେହି କମେଡି ଇଏ ମାନେ ଆମର ହସିବା ହସ କଥା କି ସେଇ ପୁସ୍ତକ ଜାକାରେ ଅଧିକ ଟିକେ ରୁଚି ଅଛି ଆଉ ଇଏ ମାନେ ଟିକେ ଟେକ୍ନୋଲୋଜି ଯୋଉଟା କିି ଆମର ଉପନ୍ୟାସ ଯାକ
ହଁ।
ସେଇ ଯାକ ଟିକେ ପଢିବାକୁ ଇଏ
ଓ ଆପଣ ତାହେଲେ ହସ କଥା ପଢନ୍ତି ହସିବା ନିିମନ୍ତେ
ଅ ହଁ ମାନେ ମୋର ଗୋ ମୁଁ ଭାବେକିି ମୋ ଜୀବନତାକୁ ମୁଁ କେବେ ମାନେ ଦୁଃଖମୟ ଇଏ ନାହିଁ ଯାହା ବିି ହଉ ଅ ଏମିତିକି ମୋର ମଝିରେ ମଝିରେ ଆକ୍ସିଡେଣ୍ଟ ହେଇଗଲା। ମୁଁ ସେ ଆକ୍ସିଡେଣ୍ଟକୁ ମୁଁ ଦୁଃଖ କଲିନି। ଗାଡ଼ି-ଗାଡ଼ି କି ମାଡ଼ ହେଇଥିଲା ମୁଁ ସେଇଟାକୁ ମୁଁ କହିଲି ମାନେ ମୋର ହେଲା। ଆଗକୁ କଣ ଅଧିକ ହେବାର ଥିଲା ତ ଏବେ ହେଇଗଲା। ବୋଲି ଭାବିକି ମାନେ ସେହି କଷ୍ଟରେ ବି ମୁଁ ଖୁସି ହେଇଥିଲି।
ଓ ତାହେଲେ ଏଇଠୁ ଜଣା ପଡୁଛି। ଆପଣ ବହୁତ୍ ସକାରାତ୍ମକ ଲୋକ। ଭଲ ଏଇ-ଏଇଟା କିନ୍ତୁ
ହଁ। ମୁଁ ମାନେ ସେଇ ନମସ୍କାର୍। ମାନେ ପଇସା ଗଲେ କି କଣ ଇଏ ହେଲେ ମୁଁ ଜମା ଇଏ ହିଁ ନାହିଁ ରିଆକ୍ସନ୍ କିଛି କରିବିନି। କଣ ପାଇଁ? ଆରେ ଗଲା ବଲେ ତ ଯଦି ଆଜି ନାଇଁ ମୋ ପାଖରେ ତ କାଲି ଥିବ ନା।
ହଁ ଏଇଟା ତ ସତ କଥା କହିଲେ। ଆପଣଙ୍କର ସଡ଼କ ଦୁର୍ଘଟଣା କେମିତି ହେଇଥି ଲାସ ସେଇ ବିଷୟରେ କିଛି କହିପାରିବେ?
ଆ ସଡ଼କ ଦୁର୍ଘଟଣା ମାନେ ମୁଁ ଅ ଏହି ଆରଥର ଦଶରା ର ତିନି ଦିନି ପରେ ତିନି ଚାରି ଦିନ ପରେ। ଆ ମୁଁ ଯାଉଥିଲି ଆମ ମାଧୁମନ୍ଦା ଛକରୁ ସିଧା ଖାଇବା ଧରି ଖାଇବା ଧରିକି ଯାଉଥିଲି। ସମାନ ମୋ ଗାଡି ସ୍ପି ସ୍ପିଡ୍ ଥିଲା ଷାଠିଏ ରୁ ସତୁରି ଭିତରେ। ହଁ ଗୋଟେ ସେ ଦଶରା ଟାଇମ୍ ଗହଳି ଟାଇମ୍। ଆରୱାନ ଫାଇ ମାନେ ଆମର ଆରୱାନ ଫାଇଭ ଗୋଟେ ଗାଡି ବୋଲି ସେଟେ ମାନେ ଯାଉ ଥିଲେ ଆମର କ-ମାନେ ଗୋଟେ ପୁଅଟେ ଝିଅଟେ। ତ ତାଙ୍କେ କଣ ଡବଲ ଇଣ୍ଡିକେଟର ଦେଇକି ମତେ ମତେ ପାସ୍ କଲେ ଆମର ଥାନା ଆଗରୁ। ତ ଯେତେବେଳେ ଇଏ ହେଲେ ହଁ। ତାଙ୍କେ କଣ ସମାନ ଯାଇକି ଆଉ ଗୋଟେ ଛକ ଅଛି। ଆଗକୁ ଗୋପବନ୍ଧୁ ଛକ ବୋଲି ଆମ ଏରିଆରେ। ସମାନ ଆମର ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ।
ଗୋପବନ୍ଧୁ ଛକ ପୁଣି ସେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ସେଇ ତକ ଜାଗା ବହୁତ୍ ଗହଳି ହେଇଥାଏ। ତା ପୁଣି ଏପଟେ ଇଲେକ୍ଟ୍ରିକ୍ ଅଫିସ୍। ହ।
ହଁମ ସେଇ ଜାଗା ମାନେ କଣ ଗହଳି ନାଇଁ ଆ ହଟ୍ ହଟାତ୍ ସେ କଣ ଡବଲ ଇଣ୍ଡିକେଟର ଦେଇକି ରାଇଟ୍ କାଟିଦେଲେ। ଏଇ ଯୋଉ ଆମର ଇଲେକ୍ଟ୍ରିକ୍ ଅଫିସ ରାସ୍ତାରେ। ତ ମୁଁ ଆଉ ଜାଣିପାରିଲିନି। ଅ-ମାନେ ତାଙ୍କେ ହଠାତ୍ ଦେଖ୍ ପଛକୁ ବିି ବୁଲି ନାହାନ୍ତି। ମୁଁ ପୁରା ତାଙ୍କ ଆଡୁ ବଉ ବହୁତ୍ କମ ଦୂରତାରେ ଥିଲି। ତାଙ୍କେ ଯେତେବେଳେ କାଟି ଦେଇଛନ୍ତି ଯାଇକି ଗାଡ଼ି ବାଡେଇ ହେଇଯାଇଛି ଆଉ। ମୁଁ ମାନେ ଆମର ସେ ଗୋପବନ୍ଧୁ ଯୋଉ ଛକରେ ଗୋପବନ୍ଧୁ ଛକରେ ଗୋପବନ୍ଧୁ ମୂର୍ତ୍ତି ଟା ଅଛି। ସେଇ ମୂର୍ତ୍ତିରୁ ଘଷି ହେଇକି ଯାଇକି ଆମର ଗୋପବନ୍ଧୁ ଛକରେ ଗୋଟେ ଫିଲ୍ଡ ଅଛି। କରେସନ୍ ପଡିଆ। ସେଇ ପଡିଆ ପର୍ଯ୍ୟନ୍ତ ମୁଁ ଘଷି ହେଇକି ଯାଇଥିଲି।
ଏ ହେ ହେ କଣ ହେଇଥିଲା?
ମାନେ ମୁଁ ଯଦିସ୍ ହଁ ମୋର ପୁରା ୱାନ୍ ସାଇଡ୍ ପୁର ମାଡ଼ ହେଇଥିଲା ନ ଖ ମାନେ ଗୋଟାଏ ଆମର ବିଷି ଆଙ୍ଗୁଡ଼ି ଯୋଉଟା ବାମ ହାତର ପୁରା ନଖ ଉପୁଡ଼ି ଯାଇଥିଲା। ହାତ ମାଡ଼ ହୋଇଥିଲା, ଗୋଡ଼ ମାଡ଼ ହୋଇଥିଲା। ଏତିକି ଯେ ସ୍କୁଟି ଧରିଥିଲି ବୋଲି ସେଦିନ ମାନେ ଗୋଡ଼ ସବୁ ଟେକିଦେଲି। ଯେତେବେଳେ ୱାନ୍ ସାଇଡ୍ କୁରି ହେଲା ବେଳକୁ ନହେଲେ ପୁରା ଦେହ କୁରି ହେଇ ଯାଇଥାନ୍ତା।
ଆଜ୍ଞା ଆଜ୍ଞା।
ହଁ ହଁ ସେଇଟା ଗୋଟେ ବହୁତ୍ ଖରାପ୍ ଆକ୍ସିଡେଣ୍ଟ ହେଲେ ଭଲ ଲାଗେନି।
ଆଜ୍ଞା।
ହଉ ତାପରଠୁ ଆପଣ ଦେଖିଚାହିଁ କି ଗାଡି ଚଲୋଉଥିବେ ନିଶ୍ଚିତ ରୂପରେ।
ନା ସେ ମୁଁ କହିଲି ନା ମାନେ ସେଇଟା ମୋ ଭୁଲ୍ ନଥିଲା ନା।
ହଁ ତାଙ୍କର ଭୁଲ୍ ଥିଲା ମୁଁ ତ ଆଜି ପର୍ଯ୍ୟନ୍ତ ବୁଝିପାରୁନି ଡବଲ୍ ଇଣ୍ଡି ସେଈଟା କଣ ପାଇଁ ଦଉଚନ୍ତି ସମସ୍ତେ ମୁଁ ବି ବେଳେ ବେଳେ କନଫ୍ୟୁଜ୍ ହେଇଯାଏ ଗାଡି ଚଲେଇଲା ବେଳେ।
ନାଇଁ ନାଇଁ ଡବଲ ଇଣ୍ଡିକେଟର୍ ଟା ପ୍ରକୃତରେ ଗାଡିରେ ଥାଏ ହଁ ମୁଁ ଅ ଅଧିକ ମାନେ ଏସବୁରେ ନଲେଜ୍ ଅଛି କାହିଁକିନା ମୁଁ ମଝିରେ ସାଇବରିଆରେ କାମ କରୁଥିଲି। ଉଁ ତାପରେ ମୁଁ ଫୁଲୁବାଣୀ ରେ ଆଗୁରୁ ସେଟା ଯେତେବେଳେ ଆମେ ହାଇୱେରେ ଯାଉଥିବା। କି କଣ ଇଏ କରୁଥିବା ତ ହାଇୱାରେ ହ ଯେତେବେଳେ ଆମେ ସିଧା ଯିବା ହାଇୱେ ଯେତେବେଳେ ଲେନ୍ ଚେଞ୍ଜ୍ କରିବାନି ତ ସେଇ ଟାଇମ୍ ରେ ଆମେ ଡବଲ ଇଣ୍ଡିକେଟର୍ ଦେଇକି ଇଏ କରିବା କାହିଁକି ପଛ ଗାଡ଼ି କି ଜଣା ପଡ଼ିବ ଯେ ଆମ ପଛରେ ଯେଉଁ ଗାଡ଼ି ଆସୁଥିବ ସେଇ ଗାଡ଼ି ଆମ ମାନେ ଆମେ ତ ଲେନ୍ ଚେଞ୍ଜ୍ କରିବୁନି ତାଙ୍କେ ସ୍- ଆମକୁ ଓଭରଟେକ୍ କରିପାରିବେ। କି ଆମେ ଯେତେବେଳେ ଲଙ୍ଗ୍ ଯାଉଥିବା। ତା ବୋଲି ନାଇଁ ଯେ ଆମର ଏଇ ଏରିଆରେ କାହିଁକି ଆମ ଏଇ ଏରିଆରେ ତ ଅଧିକ ବାନ୍ ଙ୍କ ବୁଲାଣି ସବୁ ଅଛି ସିଧା ରାସ୍ତା ନାହିଁ ତ ଆମେ ବୁଲିବାକୁ ପଡ଼ିବ ନା।
ହଁ ଠିକ୍ କଥା କହିଲେ ମୁଁ ଏଇ ଡବଲ୍ ଇଣ୍ଡିକେଟର୍ ଟା ଆପଣଙ୍କ ଠାରୁ ଆଜି ପ୍ରଥମଥର ଜାଣିଲି ମୁଁ ଜାଣ୍ ଜାଣିନଥିଲ ମୁଁ ଯେତେବେଳେ ଯାଇ ସମସ୍ତେ କେତେ ଜଣ ଡବ୍ ଡବଲ ଇଣ୍ଡିକେଟର୍ ଦେଇଚି ମୁଁ କହଲି ଡବଲ୍ ଇଣ୍ଡିକେଟର୍ କଣ ପାଇଁ ଦଉଚି ଯଦି ତ ଦବ ଲେଫ୍ଟ୍ ଦବ ନହଲେ ରାଇଟ୍ ଦବ ଡବଲ୍ ଇଣ୍ଡିକେଟର୍ କଣ ପାଇଁ ଦଉଛି ସବୁବେଳେ।
ନହେଲେ ଗାଡିର ଯେତେବେଳେ ମାନେ କୌଣସି ଜିନିଷ ଖରାପ୍ ହେଇଯାଇଥାଏ।
ହଁ।
କି ସେ ଗାଡ଼ି କୌଣସି ପ୍ରୋବ୍ଲେମ୍ ହେଇଯାଇଥାଉ ସେ ଏମର୍ଜେନ୍ସି ଲାଇଟ୍ ହିସାବରେ ଡବଲ୍ ଇଣ୍ଡିକେଟ୍ ଦେଇକି ଚାଲିଥାଏ। ଡବଲ୍ ଇଣ୍ଡିକେଟର୍ ସହ ସେ ଯଦି ବାରମ୍ବାର ହର୍ଣ୍ଣ ମାରୁଥିବ ତ ସେଇଟା ଏମାର୍ଜେନ୍ସି ତା ଗାଡିରେ କଣ୍ କିଛି ଖରାପ୍ ହେଇଯାଇଚି କି ବ୍ରେକ୍ ଫେଲ୍ ହେଇଯାଇଚି ସେ ରହି ପାରୁନି କି କିଛି ନାହିଁ ତ ଆ ଆମେ ତା ଆଗରୁ ଘୁଞ୍ଚି ଯିବାଟା ଭଲ ହବ ନହେଲେ କେମିତି କଣ କରିକି ତାକୁ ବଞ୍ଚେଇ ଦବାଟା ଭଲ ହବ। ଆଉ ଖାଲି ଡବଲ ଇଣ୍ଡିକେଟର୍ ଦେଇକି ଯାଉଚି। ମାନେ ସେ ସିଧା ଯିବା କଥା ସେ ହଟାତ୍ ସ୍ ରାଇଟ୍ କାଟିଦେଲା ମୁଁ ଆଉ ଯାଇ ପାରିଲିନି।